ହ୍ୟାଲୋ। ଆଉ ଦିଦି ନମସ୍କାରେ।
ନମସ୍କାର ଦି କୁହନ୍ତୁ?
କଣ କରୁଛନ୍ତି?
ବର୍ଷା ହେଇଯାଇଛି ନାଁ ପୁରା ଥଣ୍ଡା ଥଣ୍ଡା ଲାଗୁଛି ଘୋଡେଇ ଘା ଡେଇକି ଶୋଇଛି। ହୁଁ ଥଣ୍ଡା ଲାଗୁଛି।
ପନିପରିବା ଲଗେଇଛନ୍ତି ବର୍ଷା ଦିନେ ନାଁ ନାଇଁ।
ନାଁ ନାଁ ଆମର ବାହାରେ କହୁଛୁ ମାନେ ଗାଁ ରେ ଘର ଅଛି। କିନ୍ତୁ ଆମର ବାହାରେ ଜାଗା କିଣିି ଘର ବନେଇଛୁ।
ଓ ହୋ।
ସେଥିପାଇ ବାହାରେ ରହୁଛୁ ଆଉ। ଆଉ ବାହାରେ କଣ ଆମର ବେଶୀ ନାଁ ଫୁଲ ଗଛ। ଆଉ ପନିପରିବା ଏମିତି ବାହାର ଜାଗାରେ ଜାଗା କିଣି ଘର ବନେଇ ରହିବାକୁ ଜାଗା ନାଇଁ ଆଉ ପନିପରିବାକୁ କୋଉଠି ଲଗେଇବୁ? ଗାଁ ରେ ତର ପୁରା ବହୁତ ବଡ ଏରିଆ ରହିଲା, ତା ଦେହରେ ତମେ କିଛି ବି ଲଗ୍ ଗେଇପାରିବ, ସବୁ ପ୍ରକାର, ହଁ ସେଥିପାଇଁ ଆମର କଖାରୁ ଗଛ ଗୋଟେ ଲାଗିଚି ଯେତେବେଳେ ଯାହା ମାନେ ହୁଏ, ଫୁଲ ଗଛ ବହୁତ ସାରା ଅଛି। ଆଉ ଗୋଟେ କଲରା ଗଛ ହେଇଚି। ହଁ କଲରା ଗଛ ଗୋଟେ ହେଇଛି, ଲଙ୍କା ଗଛ ବି ଅଛି। ଜାଗା ନାଇଁ, ହେଲେ ବି, ହେଲେ ବି ଗୋଟେ ତରାଟ ଗଛ ଅଛି ଆମର, ତା ଦେହରୁ ବସ୍ତାଏ ତରାଟ ଫୁଲ ବାହାରିବ।
ହଁ ହଁ।
ହୁଁ, ବହୁତ ଫୁଲ ବାହାରେ, ମୁଁ ଡାଲାଏ ଡାଲାଏ ଡେଲି ପୂଜା କରେ।
ଯାହଉ।
ହୁଁ। ତାପରେ ମନ୍ଦାର ଗଛ ଅଛି, ବହୁତ୍ ପ୍ରକାରର ହଁ, ତାପରେ ଲିଚି ଗଛ ଅଛି, ଟଗର ଗ ଗଛ ଅଛି, ଆଉ ଇଏ ଗଛ ଅଛି, ଲଙ୍କ୍ ଙ୍କା ଗଛ ହେଲା, ପୋଇ, ଆମର ବହୁତ ସାରା ପୋଇ ମାଡେ।
ଅଳ୍ପ ଅଳ୍ପ ସବୁଥିରେ ଅଛି ଆଉ।
ହଁ କିନ୍ତୁ ଫୁଲ ଗଛ ବହୁତ ସାରା ଅଛି, ମୁଁ ତ ବହୁତ ଫୁଲର ନାଁ ବି ଜାଣିନି। ଠିକ୍ ସେ।
ଅ ହ।
ଆମର ଗାଁରେ ବୋଲି ଟିକେ ବାଡିରେ ଟିକେ ପନିପରିବା ବର୍ଷା ଦିନେ ଟିକେ ଲଗେଇ ଦେଇଚୁ ଏମତି ଆଉ।
ହଁ ବାହାର ଜାଗାରେ କୋଉଠି, ବାରି କୋଉଠୁ ଆଣିବୁ ନା, କଉଟା ଆଣିବୁ? ହୁଁ ଉଁ ଗାଁରେ ଆମର ହେଇଚିବ, ସବୁ କିଛି ହେଇଥିବ କିନ୍ତୁ ଆମେ ବାହାରେ ଏଠି ଉଁ ମୋ ବାହାଘର୍ ହେଇନଥିଲା, ହେଇଗଲାଣି ଚାରି ପାଞ୍ଚ ବର୍ଷ ତଳେ ମୋ ଶ୍ୱଶୁର ଆଉ ମୋ ହଜବେଣ୍ଡ୍ ମିଶିକି ଏଇଠି ରହୁଥିଲେ ଏଇଠି ଜଣକ ଘରେ ଭଡାରେ ବହୁତ ବର୍ଷ ଧରି ରହିଲେ ମୋ ଶାଶୁ ବାହା ବି ହେଇ ନଥିଲେ, ମୋ ଶ୍ୱଶୁର ରହିଲେଣିି।
ଓହୋ।
ହେଲା, ଆଗ ତାପରେ ମୋ ଶାଶୁ ବାହା ହେଇ ଆସିଲେ ସିଏ ରହିଲେ, ତାପରେ ମୋ ନଣନ୍ଦ ଆଉ ମୋ ହଜବେଣ୍ଡ୍ ହେଲେ, ସମସ୍ତେ ରହୁଥିଲେ, ରୁହୁଥିଲେ, ଚାରି ପାଞ୍ଚ ବର୍ଷ ହେଲାଣି ମାନେ କେତେ ବର୍ଷ ପଚାଶ ବର୍ଷ ହେଲାଣି ରହିଲାଣି।
ଜାଗା କିଣି ତାପରେ ନିଜର ଘର କରିଦେଇଚନ୍ତି ଆଉ।
ଚାରି ପାଞ୍ଚ ବର୍ଷ ହେଲା, ଏଇଠି ଯୋଉ ଠି ରହି ରହି ଆଇଲେନା, ଏଇଠି ଯା ଯୋଉ ମାଲିକ ଘରେ ରହୁଥିଲେ ସେ ମାଲିକର ଏ ଜାଗା, ସେ ମାଲିକ କହିଲା କି ଆଉ ଠିକ୍ ଅଛି, ଏଇ ଜାଗା ଟା ହଁ ମୁଁ ବିକିବି କହୁଚି, ର ନବ କି?
ହେଲା, ହେଟୁ ମୋ ହଜବେଣ୍ଡ୍ ତ ଟିକେ ଜଣାଶୁଣା ହେଇଗଲେ, ବଡ ହେଇଗଲେ ସିଏ ବି ରୋଜଗାର କରୁଥିଲେ, ଏକ୍ସଟ୍ରା ସେତେବେଳେ ଶ୍ୱଶୁର ରୋଜଗାର କରୁଥିଲେ ତ ପାଉନଥିଲା, ଆଉ ହଜବଣ୍ଡ୍ ଶଶୁର ଯୋଉ ଦି ଜଣ ର, ହଁ ଦି ଜଣ ର ମୋ ହଜବେଣ୍ଡ କହିଲେ କି ମୁଁ ଜାଗା କିଣିଦେବି ଘର ବନେଇଦବା ନହେଲେ ଜାଗା କିଣି ରଖିଦେବି ଦେଖିବା। ଗୋଟେ ଜାଗା କିଣି ରଖିଦେଲେ, ହଁ ବାହାର ଜାଗାରେ ଜାଗା କିଣି ଘର ବନେଇବା।
ହଁ ଆଉ ଜାଗାର କେତେବି ଖର୍ଚ ଘର ବନେଇବା ଆହୁରି ଖର୍ଚ୍ଚ।
ଏଟାକୁ ଡିସମିଲ ତିନି ଲକ୍ଷରେ କିଣିଥିଲି।
ପ୍ରଣାମ ଭାଇ। ଜାଗାର ଜାଗାର ଚାହିଦା ଆଜି ବେଶି ଅଛି ନା।
ହଁ ତିନି ଡିସିମିଲ ଅଛି।
ଜାଗାର ଚାହିଦା ତ ଏବେ
ହଁ ସେ ଘର ବନିଲା ତାପରେ ମୋର ଏଇ ଛଅ ସାତ ମାସ ହେଲା ମୋର ମ୍ୟାରେଜ ହେଇଛି। ତାପରେ ଏବେ ଆମର ଉପରେ ବି ଘର ବନା ହଉଛି।
ହଁ ହଁ
ଉପରେ ଘର ମାନେ ମାନେ ବେଶୀ ଜାଗା ନାହିଁ ନା ଟିକେ ଉପରେ ଯଦିତି କାହିଁକି ନା ମୁଁ ଶଶୁରଙ୍କର ଚାକିରୀ ବି ସରିଆସିଲାଣି। ତା ଭିତରେ ଘରଟା ବନେଇ ଯଦି ଭଡା ଭଡା ଦେଇଦବୁ। କିଛି ବାହାରିଯିବ ସବୁଆଡୁ ଦେଖିବାକୁ ପଡୁଛି ଏବେ ଛୁଆ ହେଇନି, ଛୁଆ କାଲି ସକାଳେ ହେଲେ ତାଙ୍କର ବି ତ ଦେଖିବାକୁ ପଡିବ ନା। ଦୁନିଆ ଖର୍ଚ ଆପଣଙ୍କର ଅଛି ଜବ
ହଁ ହଁ ଆ ନାଇଁ ନାଇଁ ଏବେ ହେଇଥିଲା ଯେତିକି ତିନି ଡବଲ। ଏବେ ଫାଙ୍କାରେ ଅଛନ୍ତି ଏତିକିବେଳା ଏତିକି ବେଳା ଫାଙ୍କା ଅଛନ୍ତି ଯାହା କରିଲେ ଚଳିବ।
ସେ ସେ ମାନେ ମାଁ ମାଁ ଗୋଟେ ଚାହୁଁଥିବ ଯଦି ମୁଁ ଏଇ ଜିନିଷ ନାଇଁ ପିନ୍ଧିବି ସେ କପିବ ନାଁ ମୋ ଛୁଆ, ହଁ।
କଣ କରିବା ବ ବଜାର ଯାଉଛୁ, ଏଇଟା ଖାଇବା ନା ନେଇଗଲେ ଘରେ ଛୁଆ ଖାଇଦେବେବବଳିବ ଆମେ ଖାଇଦବା ଆଉ।
ଏଇଆ ଭାବୁଛୁ ଆଜି ମୋର କି ନା ମାନେ ଛୁଆ ନାହିଁ ବୋଲି ଏ ମୁଁ ତ ଏକଲା ସେଥିପାଇଁ ମୁଁ ଚାଲିଛି ତାପରେ କାଲି ସକାଳେ ମୋର ହେଇଗଲା ପରେ ଗଲା ମୋର ସବୁ ମାନେ ସୋଉକ ବି ଗଲା ନା ନାଇଁ?
ହଁ ସେମିତି ତ ପିଲାତ ହେଲେ ସେଇଆ ହବ।
ହବ କାହିଁକି ନା ମା ଥରେ ବନିଲ ମାନେ ଆଜି ଆମେ ମା ବନିଛୁ କାଲି ସକାଳ ସିଏ ବି ମା ବାପା ବନିବେ। ସେମିତି ହେଲେ ତ ସଂସାରଟା ବଢିବ ନା ନହେଲେ କେମିତି ରହିବ?
କଣ କରିବା ସେଇଟା ତ ସଂସାର ଆଉ, ଛୁଆ ପିଲାଙ୍କୁ ପାଇଁ ସମସ୍ତେ ଇଏ,
ହୁଁ ତାପରେ ଉପର ଘରେ ହଉଛି, ଘର ବନୁଛି। ଏ ରଥ ଯାତ୍ରାବେଳକୁ ଛାତ ପକେଇବୁ ଭାବୁଛୁ।
ଓହୋ ଭଢା ଦେଇଦେଲେ କିଛିଟା ଇନକମଟା ସେପଟେ ପଳେଇ ଆସିବ ଆଉ।
ବେଶୀ ବି ବନେଇନୁ ତାଙ୍କ ପାଇଁ ଗୋଟେ ବଡ ବେଡରୁମ ବନେଇ ଦେଇଛୁ। ସେଇଠୁ ଗୋଟେ କିଚେନ ଆଉ ଗୋଟେ ଲାଟିନ, ବାଥରୁମ୍ ଆଉ ଗୋଟେ ବଡ ହଲ୍ ରଖିଦେଇଛୁ ଯେମିତିକି ହଲରେ ସୋଫା ଫୋଫା ଡାଇନିଂ ସେଟ୍ ସବୁ ପକେଇ ପାରିବେ। ଏମିତି ସବୁ ଗୋଟେ ବଡ ହଲ ରଖିଦେଇଛ ଆଉ ଗୋଟେ ଆମର ଗେଷ୍ଟ ରୁମ ରହିଛି ଆଉ।
କଣ କରିବା ସେମିତି ତ ନକଲେ ଏବେଠୁ
ହଁ।
ସବୁ ଜିନିଷ ଏବେଠୁ ଧୀରେ ଧୀରେ ସଜାଗ ହୋଇ ପିଲାମାନଙ୍କ ଏସବୁ କରିବାକୁ ପଡିବ।
ହୁଁ, ସବୁଆଡୁ ଦେଖିବାକୁ ପଡୁଛି।
କଣ କରିବା, ଆମରତ ବ୍ୟବହାର ଘର ଟିକେ ସର୍ଟ, ଜାଗା ଟିକେ ସର୍ଟ, ଗାଁରେ ହେଲେ ବି ସବୁ ସର୍ଟ।
ନାହିଁ, ସର୍ଟ ଏ ତ କଣ କରିବା, ସେତେବେଳେ ମାନେ ଆମେମାନେ ସବୁ କଣ, ଆମର ଯୋଉ ସବୁ ଥାଆନ୍ତି ଅ ବାପା, ଅଜା, ମାନେ ଜେଜେ ସବୁ ଥାଆନ୍ତି ଯୋଉ ସେମାନେ ତାଙ୍କ କାଳରେ ସବୁ ଜାଗା ରଖି ଚାଲିଥିଲେ ସିନା ଜାଗା ଟା ରହିଥାନ୍ତା କି କଣ କରିଥାନ୍ତା! ଏବେ ଏବେ ଗୋଟେ ଜାଗା କରିବାକୁ ହେଲେ କେତେ ମାନେ ଟଙ୍କା ଲାଗିବ, ମାନେ ଏବେ କହୁଥିଲେ ନା, ଆପଣଙ୍କୁ ଏଇ ଜାଗା ଡିସମିଲ ଆମେ ତିନି ଲକ୍ଷରେ କିଣିଛୁ। ପୁଣି ଆମ ସାଇଟ୍ ଜାଗାଟା ବିକ୍ରି ହବ, ତାର ଡିସମିଲ୍ ହଉଛି ଛଅ ଲକ୍ଷ।
ନାହିଁ, ତାପରେ କଣ ଏବେ ମାନେ, ସେତିକି ଜାଗା କିଣିବା ପାଇଁ ତମର ସେମିତି ଇନକମ ଥିବା ଦରକାର। ଇନକମ୍ ନହେଲେ କେମିତି କିଣିବ ସେଇଠି କୋଉ ବାଟେ ପୁଣି ଇନକମ୍ କଲେ ଜାଗା ଟା କିଣିବ? ଧର, ଜାଗା କିଣିଦେଲ ତା ଘର ବନେବା ପାଇଁ ଧର, ତମେ ଲୋନ୍ କରିବ। ଲୋନ୍ ପୁଣି ସୁୁଝିବା ପାଇଁ ପୁଣି କଷ୍ଟ କରିବ। ଇନକମ୍ କରିବ, ରାତି ଦିନ ଖଟିଲେ କୋଉଠୁ ହବ?
ହଁ, ସବୁଆଡେ ଦେଖିବାକୁ ପଡୁଛି ଆଉ।
ଯୋଉ ମାନେ ଗୋଟେ ସାଧାରଣ ଲୋକ, ଖାଲି ଖାଇବ ଚଳିବ ଟଙ୍କା ପନ୍ଦର କୋଡି ରୁ ପାଇବ। ଖାଲି ଖାଇବ ଚଳିବ, ଆଉ ତ ପିଲାମାନେ ତା ଦେହରେ ପର୍ବପର୍ବାଣୀ ଅଛି, ଭଲ ମନ୍ଦ। ଗୋଟେ ଡ୍ରେସ କିଣିଲା ବେଳକୁ ଛୁଆଙ୍କର ହଜାର ପନ୍ଦରଶହ ପଳାଉଛି। କଣ କରିବା ମଣିଷ?
ହଁ, କଣ କରିବା?
ଆଉ ଆଜିକାଲି ବି ହେଲାଣି, ପିଲାମାନଙ୍କୁ ଯଦି ପାଞ୍ଚ ଲୋକଙ୍କ ସାଙ୍ଗ ସମାନ ନ କଲେ, ବି ନିଜକୁ ବି ଭଲ ଲାଗନି। ଏ ସମସ୍ତେ ସେଜାନ୍ ମୋ ଛୁଆଟା ପିନ୍ଧିନି। ସମସ୍ତେ ଏଇ ଜିନିଷ ଖାଉଛନ୍ତି, ମୋ ଛୁଆ ଟା ଖାଉନି ଏମିତି ସବୁ ଆଉ।
ଛୁଆମାନେ ନ ଭାବିଲେ ବି, ଆମ ମନରେ ଗୋଟାଏ
ମନଟା ବା ମନ ମନଟା ବା ଆସିବ।
ହୁଁ, ନାହିଁ, ମୋ ଛୁଆ ଟାର ମନ ଥିବ କି କଣ? ମୁଁ ବି ଯେତେବେଳେ ଛୋଟ ଥିଲି ହେଲା, ସେତେବେଳେ କହୁଛି ମାନେ ଆ ମୁଁ ବି ସେମିତି, ମାନେ, ପାଇବା ପାଏନି କିଛି।
କଣ କରିବା, ସେ ସବୁ ଅଭାବ ଥିଲା ଆମର ନା।
ହେଲେ ବି ମୋ ମମି କେବେ ମ ତେ ଅଭାବଟା ରଖେଇଦେଇନି। ମୋ ମମି ନିଜେ ବାହାରେ ରୋଜଗାର କଲା। ରୋଜଗାର ପରେ, ସେତେବେଳେ ଦି ହଜାର ଟଙ୍କା ପ୍ରେମେଣ୍ଟ ପାଇଲା। ଦି ହଜାର! ଏବେ କହୁଛନ୍ତି, ସେ ଦି ହଜାର କିଛି ନୁହଁ।
ହଁ, କି ସେତେବେଳେ ସେ ଦି ହଜାର ଟା ବହୁତ ମୂଲ୍ୟ।
ବହୁତ ଥିଲା ମୂଲ୍ୟ। ହେଲା ସେ ଦି ହଜାର ଟଙ୍କାରେ ସିଏ ବି ଯୋଉଟୁ ସେ ତାର ନିଜ ପାଇଁ କିଛି ଗୋଟେ କିଣେନି। ଦି ହଜାର ଟଙ୍କା ମୋର ତ ଖାତା, ବହି, ପେନ୍ ଆଜି ଏଟା ଦରକାର ସେଟା ଦରକାର କାଲି ପୂଜା ଚାନ୍ଦା ଦିଅ। କାଲି ପୂଜା ଚାନ୍ଦା ଦିଅ। ସବୁ ପୂଜାରେ ଚାନ୍ଦା ଦିଅ।
ହଁ।
ଏଟାରେ ଏଟା ଦିଅ ସେଟା
କଣ କରିବା ସେମିତି ହଉଛି ଆଉ। ନାଇଁ ସେ ଆମେ କଣ ଆମେ ଯୋଉ କଷ୍ଟରେ ଆମ ବାପା ମା ଆମକୁ ବଢେଇଛନ୍ତି। ଆମେ ଯଦି ଆମ ଛୁଆଙ୍କୁ ସେମିତି ନ କରିବା ଆଉ ତାହେଲେ ଆଉ କଣ ଶିଖିଲେ ଆମ ବାପା ମାଆଙ୍କଠୁ। ସିଏ ତ କଷ୍ଟରେ ପାଠ ସାଠ ପଢେଇଥିଲା ଆମକୁ ନା। ଆମ ପାଇଁ ଆହିରି ବହୁତ୍ ସହଜ ହେଇଯାଇଛି। ଜୀବନ। ତା ଦେହରେ ଯଦି ପିଲାକୁ ଆମେ ପାଠ ସାଠ ନ ପଢେଇ ପାରିବା କଣ କରିବା?
ହୁଁ।
ଛୁଆ ପିଲାଙ୍କୁ ପାଠ ସାଠ ପଢେଇବାଟା ଆଗେ ଦାୟିତ୍ଵ ଆମର। ତାପରେ ଯାହା ହବ। ତାପରେ ଏଇ ଭଳିଆ ଜୀବନ।
ହଁ।
କହିଲେ ଗୋଟେ ଦୃଷ୍ଟିରୁ ସିଏ ଠିକ୍। ଆଉ ଧନୀ ଲୋକ ତ ଧ ଆମେ ମଧ୍ୟ ଏତେ ଲୋକ ନା ଗରିବରେ ଗଣତି ହେଇପାରୁଛେ ନା ଧନୀ ରେ ଗଣତି ହେଇପାରୁଛେ। ଏଭଳିଆ ହଁ ଏଭଳିଆ ଆଉ।
ହୁଁ। ହଁ ଚା ଆଉ କଣ କରିବି। ହଁ ମୋ ହଁ ମ ଶଶୁରତ ଯାଇଛନ୍ତି ଡିଉଟି ଆଉଉଉ ଶାଶୁ
ହଁ ହଜବେଣ୍ଡ୍ ସେ ଶୋଇଛନ୍ତି ସେ ରୁମ୍ ରେ। ମୁ ଏ ରୁମ୍ ରେ ଆସି କଥା ଲାଗୁଛି।
ହଁ ହଁ ଆମେ ବି ଯାଉଟୁ ଟିକେ ସୋ ଶୋଇବୁ ଆଉ କଣ କରିବି। ହେଇଲାଣି ଲେଟ୍ ପୁଣିଏ ଏ ସିପ୍ଟି୍ ଡ଼ିଉଟି ଉଠିବା ପାଇଁ ପଡିବ। ଟିକେ ଆହୁରି ଜଲ୍ଦି। କଣ କରିବା?
ନାଇଁ ଆମର ତ ମୋ ଶ୍ୱଶୁରଙ୍କର ଖାଲି ସିଫ୍ ସିପିଟି ବାଏ ଡ଼ିଉଟି ପଡେ। ନହେଲେ ମୋ ହଜବେଣ୍ଡଙ୍କ ଡେଲି ଜେନେରାଲ୍ ସିପ୍।
ସେମାନେ ଜାଣିଛନ୍ତି। ତାଙ୍କର ସବୁ ସି ସିପିଟି ବାଇ ଡ୍ୟୁଟି ଏ ବି ସିପିଟି। ବି ସରିଗଲା ଆରପରେ କାଲି ଠୁ। ଚେକ୍ କରିବା?
ମୋ ହଜବେଣ୍ଡଙ୍କର ସିପ୍ ମାନେ ସିଫ୍ଟ୍ ନାହିଁ।
ହଉ ଦିଦି ମୁଁ ଏବେ ରଖୁଛି। ଯାଉଛି ଶୋଇବା ଆଉ ଲେଟ୍ ହେଇଗଲାଣି।
ହଉ ଠିକ୍ ଅଛି। ରଖୁଛି ଗୁଡ୍ ନାଇଟ୍।
ଆଜ୍ଞା।